ଆଜ୍ଞା ନମସ୍କାରେ।
ହଁ ପ୍ରଣାମ।
ଆଜ୍ଞା କଣ କରୁଚନ୍ତି?
ଏଇ ଆପଣଙ୍କ ବାର୍ତ୍ତା କୁ ଅପେକ୍ଷା କରିଥିଲି ଆଉ।
ଆଉ ଶୋଇଥିଲେ ଏବେ ବୋଧେ ଉଠିଲେ ନା କଣ?
ନାଇଁ ଶୋଇନି। ଶୋଇବାକୁ ଯାଉଥିଲି। ମୁଁ କହିଲି ନାଇଁ ଟିକିଏ ଭଉଣୀଙ୍କ ସାଙ୍ଗେ କଥା ହେଇକି ଶୋଇବା ଆଉ।
ଆଉ ଆପଣ କଣ ଏବେ କଣ ଜବ୍ ଫବ୍ କଲେଣି ନା ନାଇଁ?
କାଲି ଖାଇଗଲେ।
ଆଜ୍ଞା ଆପଣ କଣ ଏବେ ଚ ଚାକିରି ଫାକିରି ପେଇଁ କଣ କୋଉଠି ପକେଇଚନ୍ତି ନା ନାଇଁ?
ନାଇଁ ଅପେକ୍ଷା କରିଚି ସରକାରଙ୍କ ନିଯୁକ୍ତି ମେଳାକୁ।
ଭଲ କଥା।
ନିଯୁକ୍ତି କୁପଚାରି ଦେବେ।
ଆଉ କଣ ଚାକିରି ଫାକିରି କରିବେ ନା ଆଉ ଘରେ ବସିଲେ ନା ଆଉ କିଛି କଣ କର ଯଦି ସିଲେଇ ଫିଲେଇ କି କଣ ଅନ୍ୟାନ୍ୟଚ
ନାଇଁ, ଛୋଟ ଛୁଆ ଙ୍କୁ ଟିକେ ଅଳ୍ପ ବହୁତ ଶିକ୍ଷା ଦାନ କରୁଥିଲି ଘରେ ବସି।
ହଁ ବହୁତ ବଢିଆ।
ଆଉ ସିଲେଇ।
ସିଲେଇ ସାଲେଇ କ।
ନାଇଁ ଟେଲରିଙ୍ଗ କରି ଆପଣ ଗୋଟେ କାମ କରନ୍ତୁ। ଯୋଉ ଗୃହିଣୀ ମାନେ ଏବେ ସବୁ କରୁନାହାନ୍ତି। ଆ ମାନେ ନିଜ ଘରେ ରୋଷେଇ ର। ଭଲ ଭଲ ରୋଷେଇ କରିକି, କିଛିଟା ଭଲ। ଫୋନ ରେ ଛାଡିବା ହଁ ଯେ କୌଣସି। ଚିତ୍ର ମାଧ୍ୟମରେ ହଉ।
ମତେ ଏତେ ଭଲ ରୋଷେଇ ଆସେନା। ମୋର।
ସିଏ ଆପଣ ଭଲ ସ୍ଵାଦିଷ୍ଟ ବନାନ୍ତି ଆଖିକି ତ ଭଲ ଦେଖାଯାଏ।
ଆପଣ କଣ କେବେ ଖାଇଥିଲେ?
ଖାଇନି ଅବଶ୍ୟ ଆଖିରେ ଦେଖିଚି।
ଆଜ୍ଞା, ଆଖିରେ ଦେଖାଇଥିବା ଯୋଉ ଜିନିଷ ସେ ସ୍ଵାଦ ଲାଗିବ ବୋଲି କଣ ମାନେ ଅଛି। ସେଥିପାଇଁ ମୁଁ ଟିକେ ସିଲେଇ ମାନେ ପ୍ରତି ଧ୍ୟାନ ଦଉଚି ସେଥିପାଇଁ।
ଯେମିତିକି ମତେ ଶୁଣନ୍ତୁ, ଆପଣ ମତେ ଟିକେ। ଗ୍ରାହକ ଯୋଗାଡ଼ କରିକି ଦେଲେ ମୁଁ ଟିକେ ଅତ୍ୟନ୍ତ ଖୁସି ହୁଅନ୍ତି।
ଗ୍ରାହକ ଦେବି ଯେ ଆପଣ ଯୋଉ ସିଲେଇ କରୁଥିଲେ ମଝିରେ ମନେ ଅଛି। ବୋଧେ କୋଉ ମସିହା ହବ ଉ ଦୁଇ ହଜାରେ। ବାର କି ତେର କି ଚଉଦ ଆରିି ଭିତେରେ ହବ।
ଆଜ୍ଞା ଆଜ୍ଞା ସେ କଣ ଭୁଲି ହବ।
ହଁ, ସେ ଯୋଉ ସିଲେଇ ଶିଖୁଥିଲେ ତିନି, ଚାରି ଜଣ ଭଉଣୀ ମିଶି ଆପଣ କରୁଥିଲେ। ଆସନ୍ତି ଜଣେ ମହିଳା ଆସନ୍ତି ଆଉ ଶିଖେଇଆ ପାଇଁ। ଶିଖେଇବେ ବି ଭଲ ଭଲ ଶିଖଉଥିଲେ, ଆପଣ ମାନେ କଣ କରୁଥିଲେ ନା ତାଙ୍କୁ ଭଲ ମଧ୍ୟାହ୍ନ ଭୋଜନ। ଖାଦ୍ୟ ସବୁ ଦଉଥିଲେ, ପାନୀୟ ଜଳ ଯୋଗଉଥିଲେ।
ବଢଆ ଶିକ। ଶିଖେଇଥିଲେ ଆମୁକୁ ଫ୍ରକ୍ କେମିତି ହୁଏ, ବ୍ଲାଉଜ କେମିତି ହୁଏ, ବଡ ଭଲ ଭଲ ଡେ ସବୁ ଶିଖ। କେଇଚନ୍ତି।
ଯୋଉ ଇଏ ତ ଆମ ଯୋଉ। ଓ କପଡାରେ ତିଆରି ସବୁ କରନ୍ତି ତ ସିଏ।
ଆଜ୍ଞା ଆଜ୍ଞା, ସେଇଗୁରା ମୁଁ ଟିକେ ଚାଲୁ କର। ଚି ଆଉ, ସେଥିପାଇଁ କହୁଚି ଆପଣ କିଛି ଗ୍ରାହାକ ଯୋଗାଡ କରି ମୋ ପାଖକୁ ପଠେଇଲେ ମୁଁ ଟିକେ ଭଲ।
ଘର ଭାଇ ବନେଇଥିଲେ ତାଙ୍କରି ଘରେ ବି। ସିଲେଇ ଆମର ପଡିଚି ଆମର ଯନ୍ତ୍ର ଯଦି ଆସିକି।
ଆଜ୍ଞା। ଆପଣ ଆସୁନାହାନ୍ତି ଟିକେ ମୋ ଠାରୁ ସିଲେଇ ଶିକିବେ। ଘରେ ଏବେ ବସିଚନ୍ତି କିଛି ତ କାମଧନ୍ଦା ନାହିଁ।
ଘରେ ସିଲେଇ ସିଏ ଯୋଉ ଶିକ୍ଷକ ଶିକ୍ଷାଦାନ କରିବି। ସିଏ ଆଗେ ସେ ଶିକ୍ଷାରେ ପୁରା ପ୍ରବୀଣ ହେଇଯାଆନ୍ତୁ। ଆଉ ତାପରେ ମୁଁ ଶିଖିଆକୁ ଯିବି ନା ଆଉ। ନହେଲେ ମୋ ଅର୍ଥବିଦ୍ୟା ଭୟଙ୍କରୀ ହେଇଯିବ। ମୁଁ ସିଲେଇ ଜାଗାରେ, ସିଲେଇ ଜାଗାରେ କଣ କଣ କରିଦେବି ପୁଣି ଅସୁବିଧା ହବ ନା।
ହୁଁ ଆଜ୍ଞା, ଠିକ୍ କଥା କହୁଚନ୍ତି କିନ୍ତୁ।
ହୁଁ ସେଇ ଆପଣ ଟିକେ ନିଜେ ପ୍ରବୀଣ ହେଇଯାଆନ୍ତୁ
ମୋର କିଛି ପିଲା ଦରକାର ହଉଛି ତ ସେଥିପାଇଁ ଆପଣ ପାଖକୁ ଟିକେ ଲଗେଇଥିଲେ କିଛି ପିଲା ଯଦି ଯୋଗାଡ଼ା କରିକି ଦିଅନ୍ତେ
ମ ପିଲା କଣ କ ମାନେ କଣ ଦରକାର ପିଲା ଶିଖେଇବେ ନା ଶିଖିବେ?
ଶିଖେଇବି ତାଙ୍କୁ ଟିକେ ଶିଖେଇବି ସେ କିଛି କିଛି ଆଜ୍ଞା ମୁଁ ଭଲ ଶିଖି ଯାଇଛି ମୁଁ ବଢିଆ ବଢିଆ ବଡ଼ିଆ ବଢ଼ିଆ ବ୍ଲାଉଜ ତିଆରି କରୁଛି ଛୋଟ ଛୋଟ ଛୁଆଙ୍କର ଫ୍ରକ୍ ତିଆରି କରୁଛି। ଆଉ ଅନ୍ୟାନ୍ୟ ସବୁ ସବୁ ଜିନିଷ ସି
ଜାମା ଜାମା ଶିଖୁଛ ଜାମା।
ଜାମା କରୁଛି ଲୁଙ୍ଗି ସିଧା ସିଲେଇ କରୁଛି।
ଆଉ ଯୋଉ ଇଏ ଧୋତି ଧୋତି ବନଉଛନ୍ତି।
ଧୋତି ଆଜ୍ଞା
ଯାହା ଦରକାର। ନାଇଁ ଆମର ଟିକେ ଦରକାର କଣ କହିଲେ ଯୋଉ ମାଆଙ୍କ ପାଖରେ ଯୋଉ ଶାଢୀ ସବୁ ଦିଆଯାଏନି ବସ୍ତ୍ର। ମୁଣ୍ଡରେ ଦବା ପାଇଁ ଯଦି ସେ ସବୁ ଟିକେ ବନେଇ ପାରନ୍ତେ ଆମର ଟିକେ ଏଠି
ନାଇ ସେଗୁରାଆଆଆଆଆଆ ଭାବୁ ଦେଖିଆ ସେଗୁରା ବି ଶିଖିଯିବା ଶିଖିଲେ ତ ସବୁ କାମ ଆଜିକାଲି ହେଇଯାଉଛି କୋଉଟା ନ ହଉଛି ଯେ ସମାଧାନ।
ବାହାଘର ପାଇଁ ଶିଖୁନାହାନ୍ତି ଟିକେ ଯୋଉ ପିନ୍ଧୁଛନ୍ତି ଏ ଝିଅ ମାନେ ସବୁ ଲମ୍ବା ଲମ୍ବାର ବସ୍ତ୍ର ସବୁ
ବାହାଘର ପାଇଁ ଆପଣଙ୍କୁ ସେଠି କିଏ ଶିଖଉଛନ୍ତି କି? କହୁନାହାନ୍ତି ମୁଁ ନହେଲେ ତାଙ୍କ ପାଖେ ଯାଇଁ ଶିଖିଯିବି।
ଇସ୍ ଆପଣ ଶିଖିବେ ଆସିକି ଏଠିକି କାହିଁକି ଆଉ ସେଇଠି କୋଉଠି ବଜାର ଉପରେ ଦେଖନ୍ତୁ। ଆମର ଜଣେ ଅଛନ୍ତି ମହିଳା ଅଛନ୍ତି କି ସିଏ ଭୂବ ତାଙ୍କର ଦୋ ଟି ପୁଅ ବୋହୂ ଗୋଟିଏ। ସିଏ ଆଗେ ସିଲେଇ କରୁଥିଲେ ଏବେ ତାଙ୍କ ଯୋଉ ଯନ୍ତ୍ରଟିକୁ ତାଙ୍କ ବୋହୂ ମାଡ଼ି ବସିଛନ୍ତି।
ଆଜ୍ଞା।
ସିଏ ସିଲେଇ କରୁ
ଆ ତାହେଲେ ସିଏ ଯୋଉ ଶିଖିଥିଲେ ତାହେଲେ ସେ ତ ସବୁ ଭୁଲି ସାରିବେଣିି!
ନା ନା ସିଏ ଶିଖୁଛନ୍ତି ସିଏ ତାଙ୍କୁ ସିଲେଇ କରିବାକୁ ଦେଲେ, ଅଳ୍ପ ବହୁତ ଦେଲା ବେଳକୁ ସେ
ହଁ ହଁ ମୁଁ ତାଙ୍କର ତାଙ୍କ ସାଙ୍ଗରେ କଥା ହେଇଥିଲି ସେ କହୁଥିଲେ ଯେ ମୋ ଆଖିର ପାୱାର କମି ଗଲାଣି ସେଥିପାଇଁ ମୁଁ ବେଶୀ ବେଶୀ କିଛି ସିଲେଇ ବାଲେଇ କରୁନି
ଆଖିର ଦୃଷ୍ଟି ଶକ୍ତି କମିଗଲାଣି!
ଆଜ୍ଞା ଆଜ୍ଞା ସେଥିପାଇଁ ଦୃଷ୍ଟି ଶକ୍ତି କମି ଯାଇଛି ବୋଲି ମୁଁ
ହଁ ହଁ।
ଏ ଆପଣ ବେଶୀ ମାନେ ଯମା ଆପଣଙ୍କ ଆପଣଙ୍କ ଭା ତାଙ୍କ ପୁଅ ଯିଏ ଆପଣଙ୍କୁ ଭାଇ କରିଥିଲେ ନା
ଆଜ୍ଞା ଆଜ୍ଞା ଆପଣ କେମିତି ଜାଣିଲେ?
ନାଇଁ କହୁଥିଲେ ମଝିରେ ଥରେ ତ ମୋର ଟିକେ ମନେ ନ ଥିଲା ମୁଁ ସେ ଯୋଗୁ ଟିକେ ଜ୍ଞାତ କରେଇଦେଲି ଆଉ
ଆଜ୍ଞା ଆଜ୍ଞା ସିଏ ମୋ ଧରମ ଭାଇ ଆଉ ରାକ୍ଷୀ ବାନ୍ଥିଲି ତ ତାଙ୍କ ହାତରେ, ଏ ବର୍ଷ ବି ରାକ୍ଷୀ ପୁନେଇ ଆସିଲାଣି ରାଖି ପୁନେଇ କି କୁଉଠି କୁଉଠି ସବୁ ଯାଆନ୍ତି, ଭିଣେଇ ଫିଣେଇ ଅଛନ୍ତି ତମର?
ହଁ ଭିଣେଇ ତ ଯାଇ ଥିଲେ ଏ ମାନେ ଅଛନ୍ତି ଚାରିଆଡେ ଖେଳେଇ ହେଇକି ଅଛନ୍ତି। କିନ୍ତୁ ସମସ୍ତଙ୍କୁ ରାକ୍ଷୀ ବାନ୍ଧିବାକୁ ଯାଇ ହୁଏନି ତାଙ୍କ ପାଇଁ ପଠେଇ ଦିଆଯାଏ ଆଉ।
ଆଉ ବାନ୍ଧିକି ସେ ସବୁ କଣ ଉପହାର ଦିଅନ୍ତି ନା ନାଇଁ?
ପହାର ଉପହାର ସ୍ୱରୂପ ଦିଅନ୍ତି ପଇସା ଆକାରରେ ବସ୍ତ୍ର ଆକାରରେ ଆଉ ଆଶୀର୍ବାଦ ଆଶ୍ ଆ ତାର ଏବେ ବହୁ
ମୋର ବା ସବୁ ବହୁତ ଲୋକ ଦେଇକି ଯାଇଛନ୍ତି ଏବେ ସବୁ ରାକ୍ଷୀ ପୁନେଇଁ ରଥଯାତ୍ରା ତାଙ୍କ ସବୁ ମାନେ ସିଲେଇ କରିକି ଦେବାକୁ ପଡିବ ମତେ ଭାରି
ଆ ତମ ସେଠି ଗୋଟେ ଅଛି ପାଖରେ ଗୋଟେ ମନ୍ଦିର ଅଛି ଜଗନ୍ନାଥ ମନ୍ଦିର ସେଠି ଅ ସୁନା ବଡ ବଡ ଆକାରରେ ହୁଏ ହୁଏ ନା?
ଆଜ୍ଞା ଆଜ୍ଞା ହୁଏ ସବୁ ଘରେ ଘରେ ଘରେ ଘରେ ଆମେ ପାଠ ପୂଜା କରୁ ସବୁ ଭଲ ଲାଗେ। ଏବେ ବା କାମ ଚାଲିଚି ଏବେ କାମ ଏବେ କାମ ଚାଲିଛି ନା ମୁଁ ଦେଖିବାକୁ ଯାଇଛି ଉଁ ଆମେ ତ ଘରର ଗୃହିଣୀ ନା ଆମେ ଆଉ ସିଆଡେ ଏତେ ଯାଇପାରିବୁ ଦେଖିଆକୁ?
ନାଇ ଦେଖିବା ପାଇଁ ନୁହେଁ ଯୋଉ ରାତିରୁ ଟାଣନ୍ତି। ଟାଣନ୍ତି ରଥ ଚକ ରୁ ଟଣା ଯାଏ ତାକୁ ଯୋଗ ଦବା କଥା ଟାଣିବା କଥା।
ହଁ କେବେ ମିଳିନି ସୌଭାଗ୍ୟ ଦେଖିବା ଆଗକୁ ଯଦି ସୌଭାଗ୍ୟ ମିଳିବ।
କେବେ ଆମର ଏପଟ ଆପଣ ଅଛି ଗୋଟେ ଜାଗା ମଧୁପୁର ଗଡ ସେଠି ରଥଯାତ୍ରା ବହୁତ ଧୁମଧାମ ରେ ହୁଏ।
ଏଠି ପୁରା ମାନେ ତାର ନାଁ ଅଛି ଆଉ।
ଏଥର ଚାଲ ରଥଯାତ୍ରାରେ ଯିବା ବୁଲିକି ରଥ ଟାଣିକି ଆସିବା। ରଥଯାତ୍ରା ହଉ କିମ୍ବା ବାହୁଡାରେ ହଉ। ପୁରୀ ଏତେ ଭିଡରେ ଗଲେ ଆମେ ହଜିଯିବୁ ସେ ତ ମାନେ ର
ରି ଭିଡ ପୁରୀରେ ହଁ ଭାରି ଭିଡ। ହଁ ବହୁତ ଭକ୍ତ
ଏମିତିରେ ବି ଆ ଏମିତିରେ ବି ଶରୀର ମୋର ହାତୀ ସ୍ୱରୂପ।
ଆଜ୍ଞା ରଥଯାତ୍ରା ବିଷୟରେ ଗୋଟେ ପଚାରିବି ଆପଣ କହିପାରିବେ?
ଯଦି ଜାଣିଥିବି କହିବି ନହେଲେ ସେଇ ପ୍ରଶ୍ନକୁ ଆପଣଙ୍କୁ ପୁଣି ପଚାରିବି ଆଉ।
ଲଷ୍ମୀମା କାହିଁକି ରାଗିଥାନ୍ତି ସେ ରଥଯାତ୍ରା ଟାଇମ ରେ? ସେଇଟା ମୁଁ ଟିକେ ଆପଣଙ୍କ ଠାରୁ ଜାଣିବାକୁ ଚାହୁଁଛି।
ମୁଁ ତ ସେଇ ଭିତରେ ମୋର ବେଶୀ ଜ୍ଞାନ ନାହିଁ ରଥାଯାତ୍ରା ଟାଇମ୍ ସମୟରେ ଯଦି ରାଗିଥିବେ ଭଗବାନ କଣ ଯାଇଥିବ ଯିଏ ରାଗିକି କୁଆଡେ ପଳେଇଥିବେ ବଳଭଦ୍ର ଜଗନ୍ନାଥ କୁଆଡେ ପଳେଇଥିଲେ? ଆଉ କଣ ହେଇଥିବ ମୁଁ ଏଟା ଏତେ ଏତେ ବିଷୟରେ ମୁଁ ଆଉ ଜାଣିନି।
ଆଜ୍ଞା ଆଜ୍ଞା ହଁ ଆପଣ ଜାଣିନାହାନ୍ତି ଆଉ କଣ।
ଜାଣିନଥିବ ମତେବି କିଏ ଯଦି ଭଲରେ ବୁଝି ବାଝିକି ମତେ ସେଠି ବୁଝେଇଦେବି ବି ଭଲ ହବ।
ଆଜ୍ଞା ମୁଁ ବି ବିଶେଷ କିଛି ଜାଣିନି ବୋଲି ତ ମୁଁ ଆପଣଙ୍କୁ ପଚାରିଲି ତଥାପି ଟି କିଏ ଜାଣିଛି ଜଗନ୍ନାଥଙ୍କ ଜଗନ୍ନାଥ ଲକ୍ଷ୍ମୀଙ୍କ ସାଙ୍ଗରେ ନେଲେନି ବୋଲି ବୋଧେ ସେଥିପାଇଁ ରାଗିଥିଲେ।
ତ ସ ଆପଣଙ୍କ ଶଶୁରଙ୍କ ଅଭିଜ୍ଞତା ବେଶୀ ଥିବ।
ଓଁ ହଁ ଏଇଥିରେ ତ ଆମର ଗୁରୁଜନ ମାନଙ୍କର ବେଶୀ ଅଭିଜ୍ଞତା। ଠିକ୍ ଅଛି ଆପଣ ଯଦି କହୁଛନ୍ତି ମୁଁ ପଚାରି ଦେଇକି ଆପଣଙ୍କୁ ବୁଝିକି କହିବି ଆଉ।
ହଁ ଆଉ ଗୁରୁ ଦିବସରେ ଆପଣ ବା ଆପଣ ଶଶୁରଙ୍କୁ ପୂଜା କରନ୍ତି।
ଆଜ୍ଞା
ଆଉ ସିଏ ଆଶୀର୍ବାଦ ସ୍ୱରୂପ କଣ ଦିଅନ୍ତି।
ହଁ ଦିଅନ୍ତି ଶା କଲମ ଦିଅନ୍ତି ନହେଲେ ଶାଢୀ ବି ଦିଅନ୍ତି।
ହଁ ଆ ଯାହା ତାଙ୍କ ସେଇ ଛୋଟ ଛୋଟ ଜିନିଷର ତ ଆଶୀର୍ବାଦ ଅନେକ।
ମୋ ପାଇଁ ନହେଲେ ଗୋଲାପଜାମୁ ଆଣନ୍ତି। ମିଠା ଆକାରରେ ଏ ସବୁ ଆଣନ୍ତି ସବୁ ଆଉ?
ଆଉ ଭେଣେଇ ଭାଇଙ୍କ ଦେହ ଭଲ ଅଛି ସ୍ୱାସ୍ଥ୍ୟ।
ହଁ ହଁ ଭ ସମସ୍ତ ସମସ୍ତିଙ୍କ ଦେହ ଭଲ ଅଛି। ଆଉ ଘରେ ସମସ୍ତଙ୍କର।
ସମସ୍ତେ ସୁସ୍ଥ ଅଛନ୍ତି ଏଇ ବ୍ୟସ୍ତ ବହୁଳ ଜୀବନ ଭିତରେ କେଇ କାହାକୁ। କଥା ହେବା ପାଇଁ ବି ସମୟ ବାହାର କରିପାରୁନାହାନ୍ତି।
ଆଉ ଆପଣ ଆଜି କଣ ଖାଇଥିଲେ କାହିଁ କହିଲେନି ତ କିଛି।
ଆ ଖାଇଥିଲୁ କଣ ଅରୁଆ ମୁଗ ଡାଲ୍‌ମା। ଲେମ୍ବୁ ଝୋଳ ଆଳୁ ଭର୍ତ୍ତା କାକୁଡି।
ଆପଣ ଏତେ ଲେଟ୍ ରେ କଣ ଖାଉଛନ୍ତି ଦେହ ଖରାପ ହବ।
ନା କଣ କରିବା ଆଉ ପରିବାର ନେଇ ରହିଲେ ଏମିତି ବିଳମ୍ବ ହୁଏ।
ବାରଟା ଭିତରେ ଖାଇବାକୁ ଚେଷ୍ଟା କରନ୍ତୁ।
ବାରଟା ସମୟରେ କିଛି ନାହିଁ ଯାହା ହେଲେ ବି ଆଉ ଟିକେ ଅପେକ୍ଷା କରିବ।
ଖାଇଲେ ଯେ ଦେହ ପ୍ରତି ଭଲ ପାଚନ ଶକ୍ତି ମାନେ। ଅଧିକ ବ ଭଲ ହବ। ହଁ ସକ୍ରିୟ ହବ ଯାଡା ଏଇ ସବ ପରିସ୍ରା ସବୁ ଠିକ୍ ସେ ହବ ତମ ଦେହ ବି ସୁସ୍ଥ। ଆପଣଙ୍କ ସୁସ୍ଥ ରହିବ ସୁସ୍ଥ ରହିଲେ ଆପଣ ଘରର କାମ କରି। କରିବେ ତା ଦେରେ। ଅନ୍ୟ ଅନ୍ୟନ୍ୟ କଥା ବି ବୁଝିପାରିବେ ଆଉ ଆପଣ ଡେରିରେ ଖାଉଛନ୍ତି ହଜମ କେତେବେଳେ ହବ।
କଣ କରିବା ହଜମ ତ ହଉଛି ଦେହ ବି ଖରାପ ରହୁଛି ଆଉ।
ନା ଟିକେ ଧ୍ୟାନ ଦେବେ ନା ଠିକ୍ ଅଛି ଆପଣ ସ କଥା ହେଇକି ବହୁତ୍ ଭଲ ଲାଗିଲା। ବହୁତ୍ କିଛି ଜାଣିବାକୁ ବି ପାଇଲି ଧନ୍ୟବାଦ୍।
ହଉ।